ହ୍ୟାଲୋ।
ହଁ।
କଣ କରୁଛ?
ଏଇ ବସିଥିଲି ଆଉ।
ଓହୋ।
ହୁଁ ତମେ।
ମୁଁ ଏଇ ଖାଇକି ଆସିଲି ଏବେ।
ଆଚ୍ଛା ଏ ଭି।
ହଁ।
ହୁଁ ହୁଁ।
ଆଉ ତମେ ଖାଇସାରିଲଣି?
ନାଇଁ ଏବେ ଖାଇନି ଗୋଟେ ପରେ ଖାଇବି ଆଉ।
ଓହୋ।
ହୁଁ। ଆଜି ତମର କଣ ହେଇଥିଲା ରୋଷେଇ?
ମୁଁ ଖାଇକି ଆସିଲି ପଖାଳ ଭାତ ତା ସବୁ ଯୋଉ। ଅଁ ଆଳୁ, କଲରା ଚିପ୍ସ ଆଉ ଭଜା ହେଇଥିଲା। ଆଉ ଲେମ୍ବୁ।
ଆଚ୍ଛା।
ଆଉ ତମର ଆଜି କଣ ରୋଷେଇ ହେଇଛି?
ଆମର ଆଜି କଣ ହେଇଛି ମୁଁ ଦେଖିନି।
ହୁଁ।
କଣ ଗୋଟେ ହେଇଛି। ହୁଁ ଆଉ।
ଗରମ ପ୍ରବଳ ହଉଛି।
ହୁଁ ଖରା ହେଇଛି ନା ସେଇପାଇଁ। ଆଉ ସକାଳେ ଟିକେ ଥଣ୍ଡା ଥଣ୍ଡା ଥିଲା ଏବେ ହି ଗରମ ହଉଛି।
ହୁଁ। ଆଉ ଘରେ ସମସ୍ତେ ଭଲ।
ହୁଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ ସବୁ ଖାଇସାରିଲେଣି?
ନା କେହି ଖାଇନାହାନ୍ତି କେବଳ ମୁଁ ଏଇ ଖାଇକି ଆସିଲି।
ଓହୋ ଆଚ୍ଛା।
ଆଉ।
ମୁଁ ହେଇ ବସିଛି ମୋ ବିଲି ଆସିକି ମୋ ପାଖରେ। ଏମିତି ଗୋଡ କୁ ଧରି ରହୁଛି ହୁଁ ହୁଁ ଶୋଇଯାଉଛି ଏଠି। ଏମିତି। ହ
ସବୁ ଯାଉଛନ୍ତି ଆଁ ଯେତେବେଳେ ଛୁଟି ଥିଲା ବହୁ ମଜା ହଉଥିଲା ଏଇନେ ସବୁ ସ୍କୁଲ କଲେଜ ଖୋଲିଗଲାଣି ନା।
ହଁ।
ଆଉ ଛୁଟି ଦିନରେ ତମର କଣ କେମିତି କର ରୁଟିନ?
ଛୁଟି ଦିନରେ ମାନେ ସଣ୍ଡେ। ଏବେ ତ ଫାର୍ଷ୍ଟରେ ବଢିଆ ମାନେ ଏମିତି।
ଖରାଦିନ ଛୁଟି ଦିଆଯାଇଥିଲା ସେଇ ଯୋଉ ଦି ମାସ ଏମିତି କଣ କର ସବୁ।
ମୁଁ ଯାଏ ମାମୁଁ ଘର ଏ ଯୋଉ ଆ ଆଉ ମୁଁ ବଡ ମାମି ଏ ସବୁ ଘର ଆଉ। ହଁ ସବୁ ମାନେ ଏମିତି ବୁଲିବାକୁ ଯାଏ ଆଉ। ନା ଏମିତି। ହୁଁ ହୁଁ। ଫେର ସେଠି ଆମେ ବୁଲିବାକୁ ଯାଉ।
କିନ୍ତୁ ଯେତେବେଳେ ଆମେ ଛୋଟ ଥିଲେ ଛୁଟି ଦିନ ଆସିଲେ ମନ ବହୁତ ଖୁସି ହେଇଯାଏ।
ହଁ।
ଆଉ ମୋର ତ ଛୁଟି ଦିନ ବହୁତ ଭଲରେ କଟେ।
ହୁଁ।
ଆ ତମର?
ତମେ କୋଉଠି ଯାଅ?
କୁଆଡେ ବୁଲିବାକୁ ଯାଇନି ଏମିତି ଘରେ ବହୁତ ମଜା ହୁଏ।
ଆଚ୍ଛା ଆଚ୍ଛା। ହୁଁ ଛୁଟି ଦିନ ତେ ବହୁତ ଭଲ ଲାଗେ ହୁଁ ହୁଁ।
ସକାଳୁ ଡେରିରେ ଉଠିଆକୁ ଯଉ ଉଠିବୁ କେହି କିଛି କହିପାରିବିନି। ତାପରେ ଦାନ୍ତ ହସିକି ଜଳଖିଆ ଖାଇଦବ ତାପରେ ଘର କାମରେ ମାଆଙ୍କୁ ଟିକେ ଟିକେ ସାହାଯ୍ୟ କରିବୁ ନହେଲେ ତ ବେଶୀ ସାହାଯ୍ୟ କ କରିିହ ଛୁଟି ଦିନ କି କ ଆଉ ଛୁଟି ଦିନରେ ଆମେ ଟିକେ ହେଇ ଯଉ ପଳାଉ ଏ ସବୁ ପାର୍କ ଆଡେ ବ୍ୟାୟାମ କରିବାକୁ ଟିକେ ଚାଲିବାକୁ ଏମିତି ଆଉ ତମେ?
ହଁ ଆମେ ବି ଏମତି ଯାଉ ବୁଲିବା ପାଇଁ।
ଓହୋ। ଆଉ
ତମକୁ ବେଶୀ କୋଉ ଜାଗା ଭଲ ଲାଗେ?
ଛୁଟି ଦିନ ହାଲୋ
ହୁଁ ହୁଁ।
ହାଲୋ।
ହାଲୋ।
ହାଲୋ ହଁ।
ହଁ।
ହଁ।
ଘରେ ତ ବହୁତ ଭଲ ହୁଏ। ରହିବାକୁ ଖାଇବା ପିଇବା ମାନେ ବେଶୀ କିଛି ବୁଲିବାକୁ ପଡ଼େନି।
ହୁଁ ହୁଁ ଆଚ୍ଛା।
ଆଉ ଯୋଉ ପର୍ବପର୍ବାଣି ଗୁଡାକ ଆସେ ସେରା ବହୁତ ଭଲ ଆସେ।
ହୁଁ ହୁଁ ଆଚ୍ଛା।
ତମର ସବୁ ପର୍ବ ଆସିଲେ ବହୁତ ମଜା ଲାଗୁଥିବ ତମକୁ
ହଁ ମାନେ ବହୁତ ଖୁସି ଆମେ ମେହେନ୍ଦୀ ଫେହେନ୍ଦି ଲଗାଉ ଇଏ ଏମିତି
ହଁ ଆମର ତ ବେଶୀ ଭଲ ଲାଗେ ରଜ ପର୍ବ।
ହୁଁ ହୁଁ ହୁଁ। ଆଚ୍ଛା।
ଦୋଳି ଖେଳମାନଙ୍କ ସହ ବୁଲିବା ମଜା ପୁରା ଅଲଗା।
ହଁ ଆମର ବି ସେମତି ଇଥି ମାନେ ସବୁ ବୁଲିବା ପାଇଁ। ବନ୍ଧୁବାନ୍ଧବ ଘରକୁ ଯାଉ। ତାପରେ ସାଙ୍ଗ ହେଇ ସବୁ ଆସନ୍ତି ଆମ ଘରୁ ଘରକୁ ମାନେ ଖାଇକି ସବୁ ମିଶିକି ଏମିତି ବହୁତ ଭଲ ଲାଗେ ପାର୍କ ଫାର୍କ ବି ଯାଆନ୍ତି। ଦୁଇ ତିନି ଦିନ ପର୍ଯ୍ୟନ୍ତ ଏମତି।
ହଁ ଦୁର୍ଗା ପୂଜା ବି ଭଲ ଲାଗେ ଆମକୁ।
ହୁଁ ହୁଁ ହୁଁ ଆଚ୍ଛା ଦୁର୍ଗା ପୂଜାରେ କଣ ହୁଏ?
ଦୁର୍ଗା ପୂଜାରେ ଏମତି ଯୋଉ ଠାକୁର ଦୁର୍ଗା ଠାକୁର ମେଢ଼ ତିଆରି ହୁଏ ସେ ଯୋଉ ପୂଜା ହୁଅନ୍ତି ଆ
ହୁଁ।
ସେଟା ତ ଦିନ ଧରି ହୁଏ ଦଶ ଦିନିରୁ ବୋଧେ ଲାଷ୍ଟ ତିନି ଦିନ ବେଶୀ ହୁଏ। ଆ ଆଉ ନୂଆ ଡ୍ରେସ୍ ପିନ୍ଧି ଯୋଉ ପେଣ୍ଡାଲ ସବୁ ବୁଲିବାକୁ ଯାଆନ୍ତି। ସେଠି ସବୁ ସବୁ ପ୍ରକାର ଦୋକାନ ପଡ଼ିଥାଏ ଖାଇବା ଦୋକାନ ଜିନିଷ ପତ୍ର।
ହୁଁ ହୁଁ।
ଯାହାବି ତମେ କିଣି ପାରିବ ସବୁ ଦୋକାନ ପଡ଼ିଥାଏ ରାତି ମାନ୍ ରା
ଥିରେ ସାଙ୍ଗଲ ସହିତ ବୁଲୁଆମେ। ଆଉ ପୁରା ରାସ୍ତା ଗୁଡ଼ାକ ସୁନ୍ଦର ଭାବେ ସଜାହେଇଥାଏ।
ହୁଁ ସେଇ ମାନେ ଦୁର୍ଗା ପୂଜାରେ ଦାଣ୍ଡି ଖେଳ ହୁଏ। ଦିିବାଲୀ ହଁ ଏମତି ବମ୍ ଫମ୍ ଫୁଟାଉ। ଏମିତି ମାନେ ଝୁର୍ ଝୁରି
ହଁ।
ମତେ ବହୁତ ଡର ଲାଗେ ମୁଁ ଫୁଟାଏନି କେବେ ମୋ ଭଉଣୀ ସୁବୁ ଫୁଟାନ୍ତି।
ହଁ ଯୋଉ ଦୀପାବଳି ରେ କିନ୍ତୁ ଆମ ଘରେ ଏ ବର୍ଷ ପାଳନ ହୁଏ ଘର ସବୁ ସଫା କରୁ ଘର ଦ୍ୱାର ସବୁ ସଫାସଫି ହେଇଯାଏ ଯୋଉ ରଙ୍ଗୋଲି ପକାଯାଏ ଦ୍ୱୀପ ଜଳାଯାଏ।
ହଁ ହଁ।
ଆଉ ପୂଜା ସବୁ କରନ୍ତି ଘରେ ଏ ଯୋଉ ପୂର୍ବ ପୁରୁଷମାନଙ୍କୁ ଏଇଟା ସବୁ ପୂଜା କରାଯାଏ। ଆଉ ତମ ଘରେ କେମିତି କରାଯାଏ?
ଆମ ଘରେ ସିଏ ସବୁ ହୁଏନି। ଆ ଏମତି ବମ୍ ବମ୍ ଏମତି ପିଲାମାନେ ନେଇକି ଆସିକି ଫଟେଇ ଦଉଛନ୍ତି ଆଉ ଏସବୁ ହୁଏନି।
ହୁଁ ଲି ଏଇ ସବୁ ପର୍ବପର୍ବାଣି ଆମର ବହୁତ ପ୍ରକାର ପିଠା ମିଠା ସବୁ ତିଆରି କରାଯାଏ।
ଆଚ୍ଛା।
ହଁ। ଆଉ ଦୀପାବଳିରେ କିନ୍ତୁ କମ ବାଣ ଫୁଟେଇଆ କଥା ନହେଲେ ଏଇରା ଯୋଉ ବାୟୁ ପ୍ରଦୂଷଣ ହବ ଯୋଉ ଧୂଆଁ ରେ ଆଉ ବାଣରେ ସବୁ ଯୋଉ ଲୋ କମାନଙ୍କୁ ଯଦି ଲାଗିଯାଏ ତାହେଲେ ତାଙ୍କର ଯଉ ଫୋଟକା ଫୋଟକା ହଇଯାଏ।
ହଁ ହଁ। ତମେ ଫୁଟାଅ ତମେ ଘରେ?
ହଁ ଆମ ଘର ବାହାରେ ବେଶୀ ବଡ଼ ବାଣ ନୁହଁ ଆମେ ଛୋଟ ଛୋଟ ଫୁ
ହଁ ଏଇ ଛୋଟ ଛୋଟା ହଁ ହଁ। ମୁଁ ଜମା ଫୁଟାଏନି ମତେ ଭାରି ଡର ଲାଗେ ମୁଁ ଏମିତି ଦୂରରୁ ଦେଖେ
କିନ୍ତୁ ବଲେ ବହୁତ ଭଲ ଲାଗେ।
ଗୋଟେ ପୁରା ମାନେ ଖୁସି ଅଲଗା।
ହୁଁ। ଆଉ ସବୁ ପର୍ବ ଆମର ହୁଉଛି ଏଟା ହଉଛି ଯୋଉ ଯୋଉମାନେ ସବୁ ଚାଷ କରନ୍ତି
ହୁଁ
ସେମାନଙ୍କର ହଉଚି ଗୋଟେ ପର୍ବ ହଉଚି ଅକ୍ଷୟ ତୃତୀୟା ଆ ସେଥିରେ ସେ କଣ କରନ୍ତି ନୂଆ ଧାନ ବୁଣନ୍ତି।
ଓହୋ ହ
ବିହନ ବୁଣ ଣନ୍ତି ତାପରେ ଯେମତି ଚାଷ ହେଇଯାଏ ମାଟିକୁ ପୂଜା କରାଯାଏ ସେଦିନ
ଓହୋ ଆଚ୍ଛା।
ହଁ।
ସେ ତମରେ ମାନେ ବହୁତ ସବୁ ପୂଜା ଏ ସବୁ ଅଛି ପର୍ବ।
କଣ କହିଲ?
ମ ମୁଁ କହିଲି କି ତୋମର ମାନେ ବହୁତ୍ ସବୁ ପର୍ବରେ ଏମତି ପୂଜା ହୁଏ ନା।
ହଁ। ତମର ବୋଧେ ଇଦ୍ ହଉଛି ସବୁଠାରୁ ବଡ଼ ପର୍ବ।